ଗୁଡ଼ମଣ।
ହେଲୋ?
ହାଲୋ ଆଜ୍ଞା ଶୁ
ହଁ ହାଲୋ।
ଆଜ୍ଞା, ଗୁଡ ମର୍ଣିଂ କଣ କରୁଛନ୍ତି?
ଏ ବସିଛି ରୋଷେଇ ସାରିକି ଆଉ।
ହଁ। ହଁ ଆଉ ତ ସରି ଜିବଣି ରୋଷେଇ ଆଉ ଦଶଟା ପାଖା ପାଖି ଆଉ ବର୍ଷା ହଉଛି?
ବିଲାତି ବାଡ଼ି ବଡି ବାଇଗଣ ଝୋଳ ହେଇଛି।
ସୋରିଷ ମସଲା ଦିଆ ହେଇକି।
ହଁ ହଁ।
ହଁ ମୋ ବାପାଙ୍କର ଫେବରାଇଟ ସବ ସେଇଟା ତରକାରୀ। ମୋ ବାପା ସବୁବେଳେ ସେଇଟା କୁ ଚଲେଇଥିବେ ଖାଇବା ପାଇଁ।
ପିତା ଶାଗ ଭଜା ହେଇଛି।
ଆଜ୍ଞା ଆଜ୍ଞା ଜାହଉ। ମୁଁ ତ ସକାଳୁ ତ ଚୁଡା ଖାଇକି ଆସିଛି ଉଁ କଣ ଘରେ ହବ। ହବ ଜାଣିନି ଅଫିସ ରେ ତ ଅଛି ଆଉ ଆସି ସାରଛି ଅଫିସ ଆଜି ଶନିବାର।
ଆଉ ପୁଅ କଣ କରୁଥିଲା ଆସିଲା ବେଳକୁ?
ପୁଅ ଖେଳୁଥିଲା ତାର ଆଉ ବର୍ଷା ସକାଳୁ ଲାଗି ରହିଛି ପଡିଗଲା ଟି କେନୁ ନୁ ସେଇ କାନ୍ଦୁଥିଲା ଯିଦି କରିକି ଖେଳୁଥିଲା ତାର ଏଇଟି ବସିକି ଏକୁଟିଆ ଆଉ। ଜ୍ଞା ଅଜୀ ତ ତା ସ୍କୁଲ ଛୁଟି ଆଉ ହଁ ସ କାଲି ରାତିଠୁ ଲାଗି ରହିଛି ବର୍ଷା।
ହଁ ବା ଇଆଡେ ସେମିତି ବର୍ଷା ହଉଛି ଆଉ।
ହଁ ଲଘୁଚାପ ହେଇଛି ଏଇନେ ସବୁଆଡେ ହଉଥିବ ବର୍ଷା ଆଉ।
ହୁଁ ଦଶ ତାରିଖ ଯାଙ୍କେ ହବ ପା।
ଆଜ୍ଞା।
ଦଶ ତାରିଖ ଜାକେ।
ଆଜ୍ଞା ହଁ ଦେଖଉଥିଲା ତ ସାତ ଆଠ ଜାକେ ହଁ ସିଏ ବି ସେଇ ଦଶ ଜାକେ ପଳେଇବ ଆଉ।
ଏବେ ପ୍ରାୟ ନିୟୁଜ ରେ ଖାଲି ମର୍ଡର କେସ୍ ହଉଛି ନା
ହଁ ବହୁତ, ମଡର ରେଫେ କି
ଖାଲି ମାନେ ଡାକି ମାନେ ଡାକି ନେଇକି ମାରି ଦଉଛନ୍ତି।
ଆଜ୍ଞା। କଣ କହିବ ଆଉ ଲୋକଙ୍କୁ ଆଜିିକାଲି ଏମିତିଆ ବଢିଗଲାଣି ବହୁତ ଜିନିଷ ଷ ଆଉ କଣ କରିବ? ଆମର ଏଇଠି ପୁରା ଗୋଟେ ହସ୍ପିଟାଲ ରେ ବାହାରିକି ଗଲା ମାନେ ପଡିଥିଲା ହସ୍ପିଟାଲ ରେ କଣ ଏସିଡିଟି ହେଇଥିଲା ତାର ଯେ ପଡିଥିଲା ଆସିକି ଡିସିଚାର୍ଜ ହେଇକି ଗଲା ନିଜେ ନିଜେ ହସ୍ପିଟାଲ ପଛରେ ତାର ଡେଡ ବଡି ପଡିଛି। ହଁ କେମିତି କଣ ହେଲା କୁଆଡେ ହେଲା ରାତିରେ ସେ ପୁଣି ଡିସଚାର୍ଜ ହେଇକି ଯାଇଛି ଆଉ କିଏ ମାରିଲା କଣ ହେଲା ପରିଚିତ ହେଇକି ହେଇଗଲାଣି ପାଞ୍ଚ ଛଅ ଦିନ ତଳର। ଆମ ଏଇ ହସ୍ପିଟାଲ ମେନ୍ ହସ୍ପିଟାଲ ପଛପଟେ। ମାନେ ଏମତିଆ ଜଙ୍ଗଲଆ ଜାଗା ଟିକେ ସିଆଡେ କେହି ଯିବେନି ସେ କାହାଆଡେ ଗଲା କି କିଏ ନେଇକି ତାକୁ ମାରିଦେଲା। ପୁଣି ହସ୍ପିଟାଲରେ ଆଡମିଟ ହେଇଥିଲା ଡିସଚାର୍ଜ ହେଇକି ଘରକୁ ଯିବ ବୋଲି ଆସି ଏମତି କଣ ହେଲା?
ତାକୁ କିଏ ଜାଣି ଶୁଣି କି ଏମିତି କରିଦେଇଥିବ।
ହଁ ନିହାତି ଗଲ ସେ ସିଆଡେ ଯିବ କେମିତି ତା ଦେହ ଭଲ ନଥିଲା ସେ ତ ଘରକୁ ଯାଇଥିଲା। ସିଆଡେ କଣ ପାଇଁ ଗଲେ କେଜାଣି ଏଇ ବାଇଶ ତେଇଶି ବର୍ଷରେ ପୁଅ ଟେ ହବ। କେତେ କଣ ଏଠି ହଉଛି ଆମର ଏପଟେ ଏବେ ପାଉଡର ନିଶା ସବଙ ହବୁ ବେଶୀ ଏମାନଙ୍କୁ ଧରିବା ପାଇଁ ପୋଲିସ ବେଶୀ ଆ ମାନେ ତତ୍ପର ହେଇଛି ଏବେ ହଁ ସିଏ ସେ ବି ଗୋଟେ କଥା ସେ ବି ସତ କଥା ଆଜ୍ଞା।
ସେ ତମ ମିଶିକରି କରୁଛନ୍ତି କାମ ଆଉ।
ଏ ବର୍ଷା ପାଗ ପକୁଡି ଫକୁଡି ହେଇଥିବ ନା?
ଆଜ୍ଞା ହଁ କହୁଥିଲିନି ମୁଁ ମତେ ଏତେ ଏମିତିଆ ବର୍ଷା ପାଖରେ ବୁଲିବା ପାଇଁ ପଡେଇଲା କାହାରରେ ଧରିବ ବୁଲିବା ପରେ ବହୁତ ଦୂର ବାଟ ଯିବ।
ହଁ ହଁ।
ବଢିଆ ଲାଗିବ ନହେଲେ ବାଇକି ହେଲେ ବି ଆହୁରି ବଢିଆ ହୁଁ।
ବର୍ଷା ଦିନ ମଜା ନାହିଁ ବର୍ଷା ଦିନେ ଖାଲି ଖାଇବା ମଜା ଅଛି ଖାଲି କରିବ ସେ ଖାଇବୁ।
ରହିଲେ ଖାଇପାରିବ। ନହେଲେ ବୁଲିବାକୁ ହେଲେ ତମେ ଖାଲି ବୁଲି ପାରିବ ବୁଲାବୁଲି ମାନେ ବାହାରକୁ ଓହ୍ଲେଇ କି କଉଠି ସେଠି ବୁଲି ପାରିବନି ଗାଡି ଭିତରେ ଯେତିକି ତମେ ବସିକି ବୁଲି ପାରିବ। ଏମତି ମାନେ ଲମ୍ବା ଡ୍ରାଇଭିଂ କଲେ ବଢିଆ ଲାଗେନି। ମତେ ତ ବଢିଆ ଲାଗେ ଏମତିଆ ବର୍ଷା ପାାଗରେ ଡ୍ରାଇଭିଂ କରିବାକୁ।
ହଁ ସିଏଜା ହାଲୋ।
ହଁ କହୁନାହାନ୍ତି।
ବଦ ଆଉ କଣ ଖାଇଥିଲେ?
ହୁଁ ଚାହା, ବିସ୍କିଟ ସେଓ ଖାଇଥିଲି ଆଉ ଆଉ କିଛି ଖାଇନାହିି କଣ କରିଥାନ୍ତି ସୁଜି ଚକୁଳି ହରିଆ କରିଥାନ୍ତି ଆଉ ଖାଇ ନାହିଁ। ତା ଲେଟ୍ ହେଲା ତ ଆଜି ଟିକେ ରୋଷେଇ କରିବାକୁ ଭାଇନା ଆଜି ଯାଇନାହାନ୍ତି ଉଠ ଆଉ ଲେଟ ହେଲା ଇଆଡେ ଆଉ ସେ ଆଉ ବସିଛି ସେ ଛାତ ଉପରେ ତ ଘରେ ତ ସର୍ବ ପାଉନାହିଁ ବର୍ଷା ସକାଶେ ତାପରେ ମୋର ଝିଅ ଟା ଆ ପାଉନାହିଁ ଘରକୁ
ହଁ ଏବେ ଜିଓ ଟାୱାର ଆଉ ଆସୁନି ଏତେ ଭଲ ସେ ଆଗରୁ ଭଲ ଆସୁଥିଲା।
ଏବେ ଏୟାରଟେଲ ଭଲ ଅଛି ଆଜ୍ଞା।
ହଁ ଏୟାରଟେଲଟା ତ ଯୋଉ କଣରେ ପଶିଲେ ମାନେ ବସିଯିବ ବି ଯୋଉ କଣରେ ବସିଲେ ବି ସେ ଶୁଭିବ।
ହଁ ଏୟାରଟେଲ ଭଲ ଅଛି। ମୁଁ ତ ଭାବୁଛି ବି ପୋଟ କରେଇଦେବି, ମୋର ଗୋଟେ ଜିଓ ନମ୍ବରଟା ଅଛି ତାକୁ ପୋଟ କରେଇଦେବି।
କଣ କହିଲେ?
ମୋର ଗୋଟେ ଜିଓ ନମ୍ବର ଟେ ଅଛି, ତାକୁ ପୋଟ କରିଦେବି ଏୟାରଟେଲକୁ।
ହଁ ମୋର ବି ସେ ଜିଓ ନମ୍ବରକୁ ମୁଁ ପୋର୍ଟଏବଲ କରନ୍ତି ଯେ
ଆଜ୍ଞା ଦେଖନ୍ତୁ ବୋଧେ କିଏ ଆସିଲେ, ଆପଣଙ୍କର ବେଲ ବାଜିଲାଣି।
ନାଇଁ ନାଇଁ ବେଲ ନୁହଁ ମୋରି ପୁଅ ରିଂଟୋନ କରଉ ଛି ସିଡି ବାଡ଼ାରେ, କୁହନି କୁହନି ଖାଲି ମୁଣ୍ଡ ଖରାପ କରିଦଉ ଚି ବାବାରେ
ହ କଣ ସେ ଛୋଟ ପିଲା ତ ସେଇ, ହେଇ ମୋ ପୁଅ ବି ସେମିତି ଆଜି ଦୁଷ୍ଟ ହେଇକି ଜମା ଶୁଣୁନି।
ଛୋଟ ପିଲା ବୋଲି ଛୋଟ ପିଲା ଆସି, ପାଞ୍ଚ ଛଅ ଚାଲିବ ତାକୁ ଛୋଟ ଆଉ କଣ?
ଆଜ୍ଞା, ଆଉ ଏବେ ଛୋଟ ନୁହେଁ ଆଉ କଣ ବଡ ହେଲେଣି?
ହଁ। ମୋର ତ ସତ କଥା ଏ ବର୍ଷା ପାଗରେ ମାନେ ଘଣ ଛଣା ଛଣି ଆଗ ଆଜି ଆଲୁଚପ କି ବରା ହେଲା। କି ପିଠା ପିଠା ହେଲା, ସେଇ ଭଲ ଦିନରେ ବି ରାତିରେ ଚବିଶ ଘଣ୍ଟା ପିଠା। ଭାତ ଖାଇବ ଆଉ ମଟନ ଫଟନ ହେଲା, ନା ପୁରା ଟେଷ୍ଟ କମିଯିବ ଖାଇବାକୁ, ମୋର ସବୁବେଳେ ଖାଇବାରେ । ମୁଁ ଛୁଆ ବେଳୁ ହିଁ, ମୋର ଲକ୍ଷ୍ୟ କଣ କହିଲ ଖାଇବା। ମାନେ ଆଜି ମାନେ ଖାଇବା ଟେଷ୍ଟ ହଉଛି, ବାଟରେ ଯାଉଥେବିି। ସେ କୋଉଠି ହୋଟେ ହୋଟେଲରେ ରୋଷେଇ ହଉଥିବ, ମତେ ବାସ୍ନା ବାରି ହୋଇଯିବ ମୁଁ ସିଆଡେ ଅନେଇଥିବି। ମୋର ସବୁବେଳେ, ହଁ ମୋର ମାନେ ଯୋଉ ବ କାହା ରିଶେପସନ ଆଟେଣ୍ଡ କରିବାକୁ ଗଲେ ବି‌ । କେମିତି ସବୁ ପ୍ରକାର ଖାଇ
ଆଜ୍ଞା।
ସେ ପୋଟଳ କୁରୁମା ଦହିରେ ଦହି ପ ଦହିବରା ହେରିକା ଆଉ। ଖିରି, ଖଟା
ହଁ, ଏଇଟା ଘରେ ଖାଏ, ଆଞା ଏଇରା ତ ଘରେ ଖାଇବି ମୁଁ। ଘରେ ଘରେ ହବ ସାଧା ଭୋଜିରେ ବି ହେଇଯିବ, ଆଉ ମଟନ୍ ଚିକେନ ଏରା ଖାଇବ ନା ଆଉ। ସେ କଣ ବି ଖାଇବ
ନାଇଁ ନାଇଁ ଯଦି କିି ଯିବି ତ, ସେଠି ମଟନ ରୁଟି ହେଇଥିବ ନାନ୍ ହେଇଥିବ ଖାଇବି। ନହେଲେ ଆଇଦର ରାଇସ, ଡାଲି, ବେସନ ତରକାରୀ ଆଉ ଯୋଉ ଚିଲି ପନିର, ଚିଲି କୋବି ଏଇ ଚାରିଟା ଡିସ ଆଉ ଖିରି, ଖଟା, ମିକ୍ସ୍ ତରକାରୀ
ଆଜ୍ଞା ମୋର ଲୋଭ, କିନ୍ତୁ ଏତେ ନାଇଁ ମୁଁ ଖାଏ ଯାହା ହେଲେ ଚଳିବ ମୋର। କିଛି ଟେନସନ୍ ନାହିଁ, ଏମିତି ମୁଁ ସବୁ ଖାଇଦେବି।
ହ୍ୟାଲୋ।
ଆଜ୍ଞା ଆଜ୍ଞା।
ଖାଇବାରେ ମା ମାନେ ମାହିର, କେତେ ଜିନିଷ ମୁଁ ଖାଆଇନି ଭେଜିଟେବୁଲ ସେ ପରିବା ଜିନିଷ ମୁଁ କିଛି ଖାଏ ନାହିଁ। ଏଇ ବାହାଘର ମ୍ୟାରେଜ ହେଲା ପରେ ଖାଇଲି, ମୁଁ ଟୋଟାଲି କିଛି ଖାଏ ନାହିଁ।
ହଁ, ଶାଶୁଘର ତ ଯାହା ହେଲେ
ହଁ ବା ମୁଁ ନିଜେ କଲି ନା, ନିଜେ ଖାଇବାକୁ ହିଁ ପଇଲା।
ଆଜ୍ଞା ମାଙ୍କଡଟେ ପଶି ଯାଇଛି ଅଫିସ ଭିତରେ ତ। ତା ବଡଟେ ଲୁଚିକି ଥିଲା, ମୁଁ ଆସିଲା ବେଳକୁ ଦୌଡ଼ିକି ପଳେଇଲା ଉପରକୁ ଯେ ମୁଁ ଡରିକି ଛାନିଆ, ସେ ହଠାତ୍ ଲୁଚିକି ଥିଲା ଟେବୁଲ ତଳେ।
ଇଏ ତା ବେକ ପାଖରୁ କାମୁଡି ଖାଇଦେଲେ, ଫରେଷ୍ଟ ଗାର୍ଡ ମାଇଲା ଗୁଣ ଆସିକି ତାକୁ ନେଲେ ସଆ ନେଇଗଲେ ମାନେ ଟ୍ରିଟମେଣ୍ଟ କରିବା ପାଇଁ। ଆଉ ତା ବେ କୁରୁ କୁରା ଝିଝିଣା କରିଦେଲେ, କୁକୁର
ହଁ କୁକୁର ଧରିଲେ ତ ମାରିଦେବି ଆଉ। ଧରିଦେଲେ ମାଂସ ମାନେ ବି ମାରିଦେବେ ନହେଲେ ନାହିଁ।
ତାଙ୍କର ଭଲ ବୁଦ୍ଧି ଗୋଟେ ଗୋଟେ ନାଇଁ ଗୋଟେ ଗୋଟେ ଅଛନ୍ତି ତାଙ୍କର ଭଲ ବୁଦ୍ଧି ଆଉ ଗୋଟେ ଗୋଟେ ଅଛନ୍ତି, ମାନେ ଖେଙ୍କିବେ।
ହଁଁ, ସେତେବେଳେ ଯି ନାଇଁ ଇଏ ତାପରେ ତଡିବନି ମାଙ୍କି ମା ପାତି ଟା ସେ ଏକୁଟିଆ ଅଛି ନା ଡରିକିନି ଆ ତା କରିବାକୁ ଡେଇ ପଡିଛି ମୋରୁ କାମୁଡିନି ଖାଲି ଡରେଇବାକୁ ଡେଇଁ ପଡିଛି ଆଉ। ମୁଁ ଡରିଗନି, ସେଇ ଅଫିସର ଆସିକି ମୁତିକି ହଗିକି ଯାଇଛି। ସବୁ ଫୋପାଡିକି ଯାଇଛି ଖାଇ ଦେଇକି ମ୍ୟାଗି ଫ୍ୟାଗି ସବୁ ଚିଡ଼େଇକି ଫୋପାଡିଛି।
ସେମାନେ କିନ୍ତୁ ଭଲ ମାନେ ତାଙ୍କୁ ଖାଇବାକୁ କିଛି ମିଳୁନାହିଁ ନା ଏବେ କଣ ସବୁ ଗଛ ଫଛ କଟା ହେଇଗଲା ରହିବାକୁ ବି ଜାଗା ମିଳୁନାହିଁ।
ଲ କଣ କରିବି ଏ ବି ଆଉ ସେ ଚାରିଆଡେ ତ ଘର, ଘର, ଘର,
ସବୁ ନାଇଁ ବିଲଡର୍ସ ଆଉ ବିଲଡର୍ସ ମାନେ ନେଇଗଲେ ଆପାର୍ଟମେଣ୍ଟ କରିଦେଲେ ସବୁ ନା।
ଆଜ୍ଞା ଆଜ୍ଞା କଣ କରିବି ଆଉ ଆମର ଏପଟେ ବି ବହୁତ ପତି ମାଙ୍କଡ ଅଛନ୍ତି ବହୁତ ଏଇ ଏନ୍ ଏଚ ରେ ଯେ ଯାଉଛନ୍ତି ଟ୍ରକ୍ ବସ ସେ ଖାଇବା ଦିଅନ୍ତି ତ
ଆଚ୍ଛା ତମର ସେଠି ମାନେକର କିଛି ଏ ମନେକର ତ ଅ ହର ମାନେ ହର ଷ୍ଟୋରି ହଉ କି ଯୋଉ ମାନେ କିଛି ଠାକୁରଙ୍କ ମାନେ ଉପରେ କିଛି ଜାଣିଛ?
ଆଜ୍ଞା ଯୋତନ ନଗର ଗୋଟେ ଅଛି ମାନେ ଆମର ରାଜାଙ୍କର ସେ ପାହାଡ ଉପରେ ଗୋଟେ ବସତି ମାନେ ତାଙ୍କର ଅନ୍ୟେଶ୍ୱତ ବୋଖରା ଘର ସେ ତିଆରି କରୁଥିଲେ ସେ ଜାଗାରେ ବହୁତ ହଁ ଅନେଶ୍ୱତ ବଖରା ତାଙ୍କର ଅନେଶତ ରାଣି କାରଣ ରାଜାଙ୍କର ସେଇଥିପାଇଁ ସେ ଡିସ୍କୋ ବଖରା ତିଆରି କରୁଥିଲେ ସେ ଜାଗାକୁ ଯେତେବେଳେ ତିଆରି ହଉଥିଲା ପାହାଡଟା ନା ପାହାଡ ଉପରକୁ ଏତେ ବଡ ବଡ ପଥର ଉଠେଇକି ନବା ବହୁତ କଷ୍ଟ ତ ବହୁତ ଲୋକମାନେ ସେଠି ମରି ଯାଇଛନ୍ତି ହା ବହୁତ ଜନ୍ତୁ ହା ତି ସେତେବେଳେ ତିଆରି ହେଲା ସବୁ ଭିଡା ହେଇକି ନିଆ ହୁଏ ଘୋଡା ହାତୀରେ ସବୁ ଭିଡା ହେଇକି ନିଆ ହୁଏ। ପଥର ଉପରକୁ ଆଜ୍ଞା ଆଜ୍ଞା ତ ଏତେ କଷ୍ଟରେ ତ ଅତ୍ୟାଚାରରେ ବହୁତ ମାନେ ଶ୍ରମିକ ମାନେ ମରି ଯାଇଛନ୍ତି ସେଠି ତ ସେମାନଙ୍କରତ୍ମ କିନ୍ତୁ ସେଠି ବହୁତ ଡର ମାନେ ବାହାରନ୍ତି ସେମାନେ ରାତିରେ କେହି ତ ସେଠି ରୁହନ୍ତିନି ଆଜି ଯାଇକ ବି ମୁଁ ମୁଁ କିନ୍ତୁ କିଛି ହେ ତି ଫିଲ୍ କରନି କାହିଁକିନା ଆମେ ଦିନରେ ସବୁ ଯାଇଛୁ ଆଜ୍ଞା ଅନେଶତ ବଖରା ପୁରା ହେଇଥିଲା ଏବେ ଭାଙ୍ଗିକିନି ଆଉ ଅଳ୍ପ କିଛିଟା ଅଛି ଛି ବାକି ସବୁ ସେମିତି ପିଲର ଥୁଆ ହେଇଛି ଠିଆ ହେଇଛି ବାକି କିନ୍ତୁ ପୁରା ଅନିେଶ୍ୱତ ବଖରା ହିଁ ସେ କରିଥିଲା ନା ନା ଗୋଟେ ମୋଲା ଆଜ୍ଞା ସବୁ ଅନେଶତ ବଖରା ପୁଣି ଟୋଟାଲ ଆଜ୍ଞା ଟୋଟାଲି ଏମିତି ଲମ୍ବିକି ହେଇକି ଅନେଶତ ବଖରା ଗାଡି ତ ତାଙ୍କର ବହୁତ ରାଜାଙ୍କର ଏବେ ଆଉ ସିନା ନାହାନ୍ତି ଅନେସତ ହଁ ଅନେଶ ସେ ଅନେଶତରେ ରାଣି ତା ଯା ପୁରା ଆଉ ସେ କଥାରେ ତ ଅଛି ମୁଁ ବି ଦେଖିନି କଥାରେ ତ କୁହନ୍ତିି ଆଜ୍ଞା।
ଥୁ
ଆଜ୍ଞା ଆଜ୍ଞା
ତାଙ୍କର ଯଦି ଅନେଶତ ରାଣୀ ହେଇଥବେ ତ ନଅଶହ ଅନେଶତ ନଅଶହ ଅନେଶ ତ ବୋଧେ ହଉହ
ପିଲା ପିଲି ପିଲା ପିଲି ହଜରେ ଖନ୍ଡେ ହେଇଯିବେ।
ସେ ରାଜାଙ୍କ ନାଁ କଣ ଢେଙ୍କାନାଳ ରାଜାଙ୍କ ନାଁ।
ଆମର ଏବେ ଯିଏ ଅଛନ୍ତି କନକ ବର୍ଦ୍ଧନ ସିଂହ ଦଓ।
ଆପଣ ଏବେ ସେ ରାଜତ୍ଵ ଇଏରେ ଯାଉଛନ୍ତି ନା ଏବେକାର ଯାଉଛନ୍ତି।
ନାଇଁ ରାଜତ୍ୱ ତ ଏବେ ସବୁ ଗଭର୍ଣ୍ଣମେଣ୍ଟ ହିଁ କରୁଛି କିନ୍ତୁ ସେ ରାଜା ହିଁ ଅଛନ୍ତି ବର୍ତ୍ତମାନ ତାଙ୍କର ରାଜ୍ୟ ପ୍ରସାଦ୍। ଆମର ଏଠି ଅଛି ସେ ସେଇଠି ହିଁ ରୁହନ୍ତି ରାଜା ଆମର ସେ ବ୍ରିଗେଡିୟରି ବିଗ୍ ବ୍ରିଗେଡିୟର ଆର୍ମି ରେ ଥିଲେ ସେ ବିଗେଡିୟର କନକବର୍ଦ୍ଧନ ସିଂଦେଓ ଏବେ ଯିଏ ଅଛନ୍ତି ମୁଁ ଯାହା କଥା କହୁଛି ଯଦ୍ ଯିଏ ତିଆରି କରିଥିଲେ ସି ହଉଚନ୍ତି ତାଙ୍କ ଜେଜେବାପା।
ହୁଁ। ନାଇଁ ନାଇଁ ସିଏ ଏବେ କଣ ସେଇ ରାଜାଙ୍କ ଭଳିଆ ପୋଷାକ ପିନ୍ଧୁଥିବେ ତାଙ୍କର ଏମିତି ସୈନ୍ ତାଙ୍କ ଅଛନ୍ତି
ହଁ ହଁ ହଁ ହଁ ସନ୍ ମାନେ ଲୋକ ଅଛନ୍ତି ସେମିତି ହଁ ହଁ ସମତ୍ ସୈନିକ ଆଉ ସେମିତି ଆଉ ତ ନାହାନ୍ତି ଆଜ୍ଞା। ଆଜ୍ଞା ଆଜ୍ଞା ହଁ ସେବକ ସେବିକା ସମସ୍ତେ ଅଛନ୍ତି ତାଙ୍କ ସାହି ପୁରା ସେ ତଳ ସାହି ଟା ହିଁ ପୁରା ତାଙ୍କର ସେବା ହଁ ସମେ ସେଇଥିପାଇଁ ହିଁ ସେ ଜାଗା ଟା ମାନେ ରାଜା ମାନେ ତାଙ୍କୁ ଦେଇଛନ୍ତି ସେ ଲୋକଙ୍କୁ ରହିବା ପାଇଁ ସେ ଜାଗା ତାଙ୍କ ରାଜା ବାଟିକା ଯୋଉ ଅଛି ଆମର ଏ ଢେଙ୍କାନାଳରେ ରାଜପ୍ରସାଦ ସେଇ ତାଙ୍କ ତଳ ସାହି ଟା ସେଇ କେବଳ ସେଇ ଲୋକମାନଙ୍କର। ସେମାନେ ହିଁ କେବଳ ରାଜାଙ୍କର କାମ କରୁଛନ୍ତି ଆଜି ଏ ଜିନିଷ ୟୁଜ କରୁଛନ୍ତି କିନ୍ତୁ କିଛିଟା ତ ଭେଣ୍ଟେଜ ଜିନିଷ ଅଛି ତାଙ୍କ ପାଖରେ ଦେଖି ବହୁତ ହାତୀ ଶକ୍
ସେଇଟା ମାନେ କଣ କଲ ମାନେ ସେଇଟା ସାଇତା ହେଇକି ଥୁଆ ହେଇଥବ ମାନେ ଅତୀତ ଜିନିଷ ଟା।
ସେଇଡା ସବୁ ମିଉଜିୟମ ଭଳିଆ ସୁନ୍ଦର କରି ରଖିଛନ୍ତି ହାତୀ ଦାନ୍ତ ଶିକାର ବହୁତ କରୁଛନ୍ତି ହରିଣ ସିଂହ ହାତି ଦାନ୍ତ
ଆଚ୍ଛା ଇଏ ଯିଏ ଅଛନ୍ତି ଏବେ ତାଙ୍କ ନାତି ନା କଣ ଇଏ କିଛି କଣ କରୁ ଅଛନ୍ତି ନା ଇଏ ନର୍ମାଲ ଲୋକ
ପଢାପଢି କଣ କରୁଛନ୍ତି ବାହାରେ ଆମେରିକରେ ଅଛନ୍ତି ଇଏ ବର୍ତ୍ତମାନ ଅଛନ୍ତି ଏଇଠି ଢେଙ୍କାନାଳ ରେ ଏକା ବାକି ତାଙ୍କର ଏ ଜଣେ ଜଣେ ଆମର ଏଇ ଦଶହରାରେରେ ଆମର ପର୍ବ ହୁଏ ତ ଆମ ଆମର ଜାତି ହେଲା କରଣ ଆମର ଏଇ ଯୋଉ ଇଏ ହୁଏ ଯୋଉ ଲେଖା ହୁଏ ଭୁଲିଗଲି ତାଳ ବରଡାରେ ଜାତକ ଯୋଉ ଲେଖା ହୁଏନି ଲେଖନି